କରିଚନ୍ତି ହଁ।
ଶୁଣି ପାରୁଚନ୍ତି?
ହଁ ହଁ ଶୁଣିପାରୁଚି।
କଁ ଡୁ ଚୁଏନ୍ତି?
ଏଇ ରୋଷେଇ ରୋଷେଇ କରୁଥିଲି।
ଅ ହଁ ରୋଷେଇ ଆଜି
ରୋଷେଇ ଆଜି ହୋଉଚି ଆମର ପା ଯୋଉ କଦଳୀ ଜାଣିଚନ୍ତି ତ? ହ୍ୟାଲୋ। କଦଳୀ ମାନେ ଭା ହଁ କଦଳୀ କି ମାନେ କଞ୍ଚା କଦଳୀ ଯୋଉଟାକୁ ଆମେ କାଟିକିନା ଆଉ ତାକୁ ଶୋରିଷ, ଜିରା, ଲଙ୍କା ଏମିତି ରସୁଣ ମସଲା ଦେଇକି ଯୋଉ ଭଜା ଟା ହୁଏ ସେଇଟା ବନାଉଛି।
ହଁ।
ସେଇଟା ମୁଁ ଅବିକା ପ୍ରସ୍ତୁତ କରଉଚି ଆଉ।
ଓ ହୋ ହଁ ଖାଇଚି।
ହୁଁ
ଆଉ ହଁ ହଁ ବହୁତ୍ ଭଲ ଲାଗେ। ଆଉ କଣ ଦେହପା ଭଲ ଅଛି ନା?
ହଁ ଦେହ ପା ଭଲ ଅଛି ଆଉ ଆପଣଙ୍କ ଘରେ? ପରିବାର ବର୍ଗ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି ତ?
ଶୁଣେ।
ଥଣ୍ଡା ଜର। ଥିଲା କିଛି ଘରୋଇ ଉପଚାର କହିବି।
ହଁ ଘରୋଇ ଉପଚାର ଜାଣିଚି ଏଇ ଯୋଉ ଋତୁ ପରିବର୍ତ୍ତନ ହଉଚି ନା। ସେଥିପାଇଁ ଥଣ୍ଡା ର ଆସୁଚି ତ ମାନେ କାଢା ତିଆରି ମାନେ ତିଆରି କରିକି ମାନେ ପ୍ରସ୍ତୁତ କରିକି ପିଅନ୍ତୁ। କାଢା କେମିତି ବନେଇବେ କହିଲେ ଗୋଟେ ଗ୍ଲାସ ପାଣି ନେବେ ତା ଦେହରେ ତେଜ ର ଆଉ ଅଳେଇଚ, ଗୁଜୁରାତି। ଆଉ ଅଦା
ଆଉ ଏଗୁଡା଼ ସବୁ ପକେଇକି ତାକୁ କାଢା ବନେଇବେ ବନେଇକି ତାକୁ ମାନେ ଫୁଟି ଗଲା ପରେ ମାନେ ଅଳ୍ପ ପାଣି ଥିବ ସେଟାକୁ ପିଇଲେ ଆ ମାନେ ଆପଣଙ୍କୁ ଉପଶମ ଲାଗିବ।
ହୁଁ। ହୁଁ ସ୍ୱାସ୍ଥ୍ୟ ଭଲ ଅଛି ନା?
ହଁ ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି।
ଆଉ
ଆଉ ପୁଅ
ପୁଅ ପୁଅ ତ ସ୍କୁଲ୍ ଯାଇଚି।
ଓ ହୋ। ଝିଅ ବି ସ୍କୁଲ୍ ଯାଇଚି। ଶୁଣି ପାରୁଚନ୍ତି।
ହଁ ମୁଁ ଶୁଣି ପାରୁଚି କୁହନ୍ତୁ।
ଆଉ ସ୍ନାନ ପୂର୍ଣ୍ଣିମାରେ କେବେ ଯାଇଚନ୍ତି ପୁରୀ ଜଗନ୍ନାଥ ମନ୍ଦିର କୁ?
ନାଇଁ ମୁଁ ତ ଯାଇନି ଆଜି ସ୍ଥାନ ପୂର୍ଣ୍ଣିମା ନାଇଁ କି? ଜଗନ୍ନାଥଙ୍କର।
ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣିମା।
ହଁ। ମୁଁ ରଥଯାତ୍ରାରେ କି ସ୍ନାନ ପୂର୍ଣ୍ଣିମାରେ ଯାଇନି କିନ୍ତୁ ମୁଁ ଅଲଗା ବେଳେ ଯାଇଚି ପରିବାର ବର୍ଗ ଙ୍କ ସହିତ କିନ୍ତୁ ଯାଇନି ଏମିତି ସ୍ନାନ ପୂର୍ଣ୍ଣିମା ରଥଯାତ୍ରାରେ ଯାଇନି ଠା ଡୋରି ଲାଗିନି ମୋର।
ସ୍ନାନ ପୂର୍ଣ୍ଣିମା ର ମାନେ ଯୋଉ ଠାକୁରଙ୍କର କଣ କେମିତି ମାନେ ସ୍ନା ହୁଏ କଣ ସେ ବିଷୟରେ ଜାଣିଚନ୍ତି କି?
ଆ ଶୁଣିଚି ଆଜି ଏ ରଥଯାତ୍ରାର ଏଇଟା ହେଲା ପ୍ରଥମ କା କାର୍ଯ୍ୟ ସ୍ନାନ ପୂର୍ଣ୍ଣିମା ଟା। ଆଜି ଏଇଠୁ-ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଜର ପୂୁରଇବ। ଏ
ହଁ ସ୍ନାନ କରିକି, ଅ-ଅନ୍ନସନ୍ନ ଘରେ ରହିବେ।
ହଁ, ହଁ। ଜର ହବ। ଆଉ କେବେ ପୁରୀ ଯାଉଛନ୍ତି?
ପୁରୀ ତ ଆଜି ମାନେ, ସ୍ନାନ ପୂର୍ଣ୍ଣିମାରେ ବହୁତ ବି ମାନେ ଇଚ୍ଛା ଥିଲା। ସ୍ଵୟଂ ଜଗନ୍ନାଥଙ୍କୁ ଟିକେ ଦର୍ଶ ସନ, କରିବା ପାଇଁ ହେଲା। କଣ, କରିବି ଜଗାଙ୍କ ଡୋରି ନ ଲାଗିଲେ ତ ପୁରୀ
ପୁରୀ ଯାଇ ହବନି। ହଁ। ଆଉ।
ଆଉ ଘରେ ଆଜି କଣ, ପ୍ରସ୍ତୁତ ହଉଛି ରୋଷେଇ?
ଘରେ ଆଜି ହଉଛି ମା-ଭାତ, ଡାଲମା, ଖଟା ଆଉ, ଉ ଛୁଇଁ ତରକାରୀ।
ଛୁଇଁ ତରକାରୀ। ଛୁଇଁ ତରକାରୀ, ଟା ମାନେ ତାର ପ୍ରସ୍ତୁତ ପ୍ରଣାଳୀଟା, ଜାଣିଛନ୍ତି କି?
ମା ତ ପ୍ରସ୍ତୁତ କରୁଛନ୍ତି।
ଦେଖିଥିବେ?
ଏଇ ଛୁଇଁଙ୍କୁ, ଫାଷ୍ଟ ତାକୁ କାଟିକି, ତାକୁ ଛାଣି ଦିଅନ୍ତି ନା?
ହଁ, ତାକୁ କଟା ଯାଇକି ଛୁଇଁ ମାନେ ତାକୁ ପାଣିରେ ପକାଯାଏ। କଟା ହେଇକି, ତାପରେ ଆଳୁ ସାରୁ, ମାନେ କଟାଯାଏ, ବାଇଗଣ ତା ତାପରେ, ତାକୁ ମାନେ ଆଳୁ ସାରକୁ ଟିକେ ଭାଜିକି, ସୋରିଷ ମସଲା ଜିରା ଆଉ ରସୁଣ, ଏମତି ସେଟାକୁ ମାନେ, ଯୋଉ ମସଲା ପ୍ରସ୍ତୁତ କରାଯାଏ। ମାନେ ଶିଳରେ, ମାନେ ଆମର ଯୋଉ ଶିଳ ଅଛି। ମାନେ ଜାଣିଛନ୍ତି। ଶିଳ, ଶିଳୁପତା ଆଜି ବି ଆମେ ସେଇଟା ବ୍ୟବହାର କରୁଛୁ। ଆଉ ସେଇଟା ମସଲା, ମସଲା ବଟା ହେଇକି, ତାର ପକା ହବ। ତାପରେ ସେଇଟା ଟିକେ, ମସଲା ଟାକୁ କସିକି ପାଣି ଦେବେ, ପାଣି ଫୁଟିଲେ ଛୁଇଁ, ବାଇ ବାଇଗଣ ପକେଇବେ, ବଢି ତାପରେ ଆମର ସବ-ମାନେ ଶେଷକୁ ମାନେ ଯୋଉଟା ପିଆଜ, ଆଉ ଲଙ୍କା ଏମ୍-ଯୋଉ ପଞ୍ଚ ଫୁଟଣ, ଜାଣିଥିବେ? ପଞ୍ଚ ଫୁଟଣ ଦେଇକି ସେଟା ମାନେ ଛୁଙ୍କ ଦିଆଯାଏ। ଛୁଙ୍କ ଦେଲେ ମାନେ ଛୁଇଁ ବେସରର ମାନେ ସ୍ଵାଦ ଟା ଟିକେ, ମାନେ ଭଲ ଲାଗେ ଆଉ।
ହଁ।
ଆଉ, ଆପଣଙ୍କ ଗାଡେ ଏ ବର୍ଷ ଆମ୍ବ ହେଇଥିଲା ତ?
ଆମ୍ଭ ସରିଲାଣି ନା, ଗଛରେ ଅଛି? ଆମ ଏପଟେ ତ ସରିଗଲାଣି।
ହଁ ସରିଲାଣି। ସବୁ ଛୁଆ ଆସିକି ପାରିକି ସାରିଲେଣି।
ଏବେ ଯା ବଜାରକୁ, ଆମ୍ବ ଆସୁଛି ଆଉ।
ହଁ ଏବେ ଯା ବଜାରକୁ ଆମ୍ବ ଆସଛି। ନହେଲେ ଏଠି ଗଛ ଫଛରେ କିଛି ନାହିଁ।
ଆଉ ଆପଣଙ୍କର ଘରେ କଣ ଗାଈ, ଗାଈ ଅଛି କି ଘରେ?
ଅଛି ଗାଈ।
ଗାଈର ଯୋଉ ଗୋବରରୁ, ଯୋଉ ଜାଳେଣୀ ଟା ଆମର ପ୍ରସ୍ତୁତ କରାଯାଏ, ଘଷି। ସେଇଟା ତାର ପ୍ରସ୍ତୁଦ୍ଧ, ପ-ପ୍ରଣାଳୀ କେବେ ଦେଖିଛନ୍ତି?
ହଁ।
ଶୁଣି ପାରୁଛୁ?
ହଁ ହଁ ଶୁଣି ପାରୁଛି ଦିଦି।
ତାର ପ୍ରସ୍ତୁତ ପ୍ରଣାଳି ଟା ଜାଣିଛନ୍ତି।
ହଁ ଜାଣିଛି ସେଟାକୁ ଫାଷ୍ଟ ସେ ଯୋଉ ଗୋବର ଟା ଗାଇ। ଦିଏ ତାକୁ ଉଁ। ଗୋଟେ ଜାଗାରେ ଗୁଣ୍ଡ କରିକି ରଖିଦିଅନ୍ତି। ତାପରେ ସେଟାକୁ ଘଷି ଭଳିଆ ତାକୁ କୁହନ୍ତି ଘଷି ତାକୁ ପାରନ୍ତି ତାକୁ। ଖରାରେ ଶୁଖେଇ ଦିଅନ୍ତି।
ହୁଁ ତାକୁ ଚକଡିକି ପରା ଜାଏ।
ହଁ ଚକୁଡିକି ପାରା ଯାଏ ଆଗ କାଳରେ ତ। ସବୁ ସ୍ତ୍ରୀ ଲୋକ ମାନେ ପାରୁଥିଲେ ଆଉ ଏବେ ତ। ସମସ୍ତେ ବହୁତ କମ୍ ମାତ୍ରରେ ପାରୁଚନ
ଆଉ କେଏତି ମାନେ ସେଇଟା ବହୁତ ମା ତ୍ରା ରେ ମାନେ ଜାଳେନୀ ଭାବରେ ସମସ୍ତଙ୍କ ଘରେ ଘରେ ମାନେ ଜାଳେନୀ ଭାବ ପ୍ରସ୍ତୁତ କରଉଥିଲେ ସେଇଥିରେ ମାନେ ସବୁ ରନ୍ଧା ଖାଦ୍ୟ ଆଉ।
ହଁ।
ଆଉ ଆମର ହେଇ ଏଇଠି ଗୋଟେ ପ ପଣସ ଗଛ ଅଛି ବି ସେଥିରେ ବହୁତ ସାରା ପଣସ ପାଚିଚି।
ତମକୁ ପଣସ ଭଲ ଲାଗେ ଖାଇଆକୁ।
ହଁ ପଣସ ବହୁତ ଭଲ ଲାଗେ ରଜରେ ପଣସ ଟା ତ ଖାଆନ୍ତି ଆଉ ଓଡିଆ ମାନ ଙ୍କର ପଣସ ରଜ କହିଲେ ପୋଡ ପିଠା ପଣସ ଏସବୁକୁ ନେଇକି ବୁଝାଏ ଆଉ।
ମୁଁ ପଣସ ଖାଏ ନା କିନ୍ତୁ ପଣସରେ ଯୋଉ ମଞ୍ଜି ବାହାରେ ସେଇ ମଞ୍ଜି ଟାକୁ ଖାଏ ପୋଡିକି। ତାକୁ ସିଯେଇକି ଚଟଣି କରିକି ତା ପୂର୍ବରୁ ଯୋଉ କଠାଟା ହୁଏ। ପଣସ ପୂର୍ବରୁ ଯୋଉ କଠା ଟା ସେ କଠା ଖାଏ ତରକାରୀ କରିକି।
ହଁ ସେ କଠା ଟା ମାନେ ପ୍ରସ୍ତୁତ ଯୋଉ ପ୍ରଣାଳୀ ହୁଏ କୁହନ୍ତି ଯେ ମାନେ ମା ଭଲ। ସେ ପ୍ରସ୍ତୁତ କଲେ ମାଂସ ଭଳିଆ ଲାଗେ।
ହଁ କୁହନ୍ତି ମାଉଁସ ଭଳିଆ ଲାଗେ। ଖାଇଛନ୍ତି ଆପଣଙ୍କୁ ଭଲ ଲାଗ।
ହଁ ମତେ ତ ବହୁତ ଭଲ ଲାଗେ ମୁଁ ତାର ବି ପ୍ରସ୍ତୁତ ମାନେ କରିଛି ନିଜେ।
କେମିତି କଣ ହେ ସେଟା ତିଆରି କରନ୍ତି।
ମାନେ ପଣସ ଯୋଉ କଠାରେ ମାନେ ବହୁତ ମାନେ ସେ ମ ବହୁତ ସାରା ମାନେ ଅଠା ଥାଏ ଆଗେ। ଆଗେ ତାକୁ କାଟିବାକୁ ହେଲେ ହାତରେ ତେଲ ମରା ଯାଏ। ତେଲ ମାରିକି। କି ତାପରେ ଆମେ ସେଟାକୁ ଗୋଟେ ମାନେ ପନ ପନିକି ଦ୍ଵାରା ପନିକି ମାନେ ତଳେ କଠା। ଯୋଉ ଇଏ ଅଂଶ ଗୁଡାକ ତାର ନାଇଁ ଅଠା ଅଂଶ ତଳେ ପଡିଯିବ ବୋଲିିକି ଗୋଟେ। ଜରି କିମ୍ବା କା କାଗଜ ଉପରେ ଥୋଇ କାଟିବ କାଟିକିନା ତାକୁ। କଠା ଗୁଡ଼ା ସବୁ ଭା କରି ତାକୁ ସିଜା ହବ। ସିଝା ହେଇକି ତା ଧିଅରୁ ଯୋଉ କଷ ପାଣି ଟା ଭା କରା ହବ। ଭା କରା ହେଇକି ତା ଦେହରେ ତ ଆମର ସୋରିଷ ସୋରିଷ ମସଲା ଏଥିରେ ଦିଆ ହୁଏନି ଏଥିରେ ଅଦା ପିଆଜ ର ସୁଣ ଦିଆହୁଏ ଦେଇକିନା ତାକୁ ମାନେ। ଆଳୁ ପକେଇବ ସେଟା ମାନେ ମସଲା କଷିକି ତାକୁ ପକେଇକି। ସେଇଟା ଗୋଟେ ମାନେ ପ୍ରସ୍ତୁତ କରାଯାଏ। ଭଲ ମାନେ ଏମତି ବି ଗରମ ମସଲା ଦିଆଯାଏ ଭଲ ପ୍ରସ୍ ଭଲ ଲାଗେ ତାର। ସ୍ଵାଦ ଟା। ଏମିତି କେବେ ମାନେ ବ ଯୋଉ ପ୍ରସ୍ତୁତ କରିକି ଖାଆନ୍ତୁ। ବହୁତ ଭଲ ଲାଗିବ। ଶୁଣିପାରୁିଚନ୍ତି। ଶୁଣି ପାରୁଛନ୍ତି! ଆପଣ ଶୁଣିପାରୁଛନ୍ତି କି? ଶୁଣିପାରୁଚନ୍ତି!